ହ୍ୟାଲୋ ଶୁଭାସନ୍ଧ୍ୟ ସାର୍।
ହୁଁ କୁହନ୍ତୁ? ଜୟ ଜଗନ୍ନାଥ ରାଧେ ରାଧେ କୁହ?
ହଁ କୁହନ୍ତୁ?
କଣ କରୁଛନ୍ତି?
ହଁ ମୁଁ ଏବେ ଏଠି ବସିଛି।
ଆଉ କଣ ଖିିଆ ପିଆ ସରିଲାଣି?
ନାଇଁ ସରିନି ଖାଇବା ଏବେ ଜଳି ଖିଆଳି ହଁ କରିବେ ଛୁଆ ଏବେ କଲେ ଆଉ ଥଣ୍ଡା ଟିକେ ହେଇଯାଇଛି ମତେ।
ହ ଭାଇ ଦେହର ଟିକେ ଧ୍ୟାନ ନିଅ ଏଇଟା ଯୋଉ ସିଜିନ ଚେଞ୍ଜ ହଉଛି ନା ଥଣ୍ଡା ଟା ହେଲେ ବହୁତ ଜର ଟା ମାରତ୍ମକତ ରହିଯିବ।
ଆ ଏବେ ଏଇ ଯୋଉ ଥଣ୍ଡା ଟିକେ ଏଇ ଯୋଉ ବର୍ଷା
ସିଜିନ ଚେଞ୍ଜ ହେଉଛି ନା ସେଇଟା ପାଇଁ କହିଲେ ନା। ଞ ହଉଛି ସେଟା ପାଇଁ ଯଦି ଜର ଧ୍ୟନ ନ ନବ ନା ଜର ଟା ହେଇଯିବ।
ଭୋରୁ ଯୋଉ ବର୍ଷା ଟା ହେଇଗଲା ଯା।
ଆଜ୍ଞା।
ସେଥିରେ ଟିକେ ଓଦା ହେଇଗଲୁ, ଆଉ ସେଇଥିପାଇଁ ଟିକେ ତଣ୍ଟିଟା ଟିକେ ଗର ଗର ଗର ଗର ହେଉଛି।
ହ ହଉ ବା।
ଆପଣ କଣ କରୁଛନ୍ତି?
ଏଇ ଦୋକାନ ରେ ଅଛି ଆଉ କଣ କରିବା ଆମର ତ ସେଇ କାମ ଆଉ। ଆପଣକୁ କହିଥିଲି ମତେ ଗୋଟାଏ ଦୋକାନ ଅଛି କୁଆଡେ ଯାଇଥିଲେ ନା କଣ?
ହୁଁ।
କୁଆଡେ ଯାଉଥିଲେ ଆପଣ?
ହଁ।
କୁଆଡେ ଯାଉଥିଲେ ନା କଣ ଗାଡି ସାଉଣ୍ଡୁ ଶୁଭୁଥିଲା।
ହଁ ରେ ବାଇକ ଯାଉଚି ତ ରାସ୍ତାରେ।
ଆମ ଘରଟା ରାସ୍ତା କଡରେ ପୁରା ସେଇଥିପାଇଁ ଟିକେ ଆବାଦ ହଉଚି ଟିକେ।
ଆପଣଙ୍କ ଘରଟା କଉ ଜାଗା କହୁଥିଲେ?
କଁ କହିଲେ ଆଜ୍ଞା?
ଆପଣ ଘର ଟା କଉ ଜାଗାରେ କୁହନ୍ତୁ।
ଆଉ କଣ ଅପଡାଉନ ହଉଚି ଶୁବୁନି ଭଲସେ?
ନେ ନେଟୱାର୍କ ଅପ ଡାଉନୁ ହୋଉଚି।
ଆଛା ଆଛା ନେଟୱାର୍କ ଅପଡାଉନ ହଁ ମେଘୁଆ ପାଗ ହେଇଚି ତ। ଆଜ୍ଞା। କଣ ଖାଇଥିଲେ ଆଜି? ହାଲୋ।
ଆଜ୍ଞା।
କଣ ଖାଇଥିଲେ ଆଜି? ହାଲୋ।
ହଁ କୁହ
ଶୁଣି ପାରୁଚନ୍ତି
ହଁ ଶୁଭୁଚି ଶୁଭୁଚି କୁହନ୍ତୁ।
ଆଛା କଣ ଖାଇଥିଲେ ଆଜି ଖରା ବେଳେ?
ଖରାବେଳୁ ଭାତ ତାଙ୍କଠାରୁ ମୋ ଜାଣିଚ ମତେ ଜଣେ କହିଲେ ମୁଁ ଯାଇଥିଲି ସିଏ କହିଲେ ମୁଁ ମୁଁ ତ କାଡନାହିଁ।
ଆଉ ପଇସା ଦେଇଦେଲି ମାନେ ଠିକ୍ ଅଛି। ମୋର ଟା ପଢିଗଲା ସେମିତି ଆଗକୁ ପଢିଗଲା। ଆପଣଙ୍କ ଘରଟା ମାର୍କେଟ ଉପରେ କି?
ହଁ କଁ କହିଲେ?
ଆପଣଙ୍କ ଘରଟା ମାର୍କେଟ ଉପରେ
ହଁ ରାସ୍ତା ରୋଡ କରରେ ତ ଆମ ଘର ଟା। ଆଛା ଆଛା ଏ ବାହାରେ ଘରେ ଅପଡାଉନ ହେଇଚି। ହଁ ଆମ ଘର ଟା କେଉଁଝର ଜିଲ୍ଲାରେ।
କେଉଁଝର ଜିଲ୍ଲା କଉ ଜାଗା?
ଆମ ଘର ଏଇ କୁଶଳେଶ୍ୱର ଏରିଆରେ।
ହଁ କୁଶଳେଶ୍ଵର ର କଉ ଜାଗା ସେରି ଆମ ଜାଣି ସବୁ ଜାଣିଚୁ।
ହଁ ଆମର ହେଇ ନାରଙ୍ଗପୁର କେଦ୍ରାପାଳି ଜାଣିଚନ୍ତି?
ଆଜ୍ଞା
ହଁ ସେଇଠି ଆମ ଘର। ଆଉ ଏବେ କଁ କରୁଚନ୍ତି?
ଆଚ୍ଛା ଆଚ୍ଛା ଆଛା। ଆପଣଙ୍କ ଘରେ ନା ଗାଁ ଆଡେ ଚାଷ ବାସ ଆରମ୍ଭ ହେଲାଣି?
ହଁ ଚାଷ ବାଷ ବର୍ଷା ଦିନ ହେଲା କହୁଛି ତାପରେ ଚାଷ ଲୋକ ଙ୍କ ପାଇଁ ବୋଲା ଆମେ କୁଆଡେ ଯାଇ ଆସି ପାରୁନୁ। ପାଣି ଦରକାର ନା ପାଣି ଲାଇନ ଗଲା, ଆପଣଙ୍କ ଆଡ଼େ ଲାଇନ ଅଛି?
ନାଇଁ ଆମ ଆଡେ କରେଣ୍ଟ ଅଛି।
ସେ କଣ କଟିଗଲା। ଆମର ଏଠି ବର୍ଷା ଉଠିଲା ମାନ ଲାଇନ୍ କାଟି ଦଉଛି।
ହଁ ଏବେ ତ ବର୍ଷା ଆମ ଆଡେ ପକଉଛି ଅଳ୍ପ ଅଳ୍ପ ପକଉଛି।
ତଥାପି ଲାଇନ୍ ଅଛି, ଆମ ଆଡେ ଟିକେ ନାକୁ ବର୍ଷା ଉଠେଇଲେ ଲାଇନ କାଟି ଦଉଛି।
ହୁଁ ଆଚ୍ଛା ଆଚ୍ଛା।
ତାପରେ ଏଇ ବି ଲାଇନ୍ ଆସୁଛି କାହିଁକ ଦି ଦିନ ହେଲା ଲାଇନ ନଥିଲା ବର୍ଷାକୁ
ଆପଣଙ୍କର ଆଡ଼େ ଯୋଉ ରଥଯାତ୍ରା ତ ଭଲ ହୁଏ ନା ଆପଣ ଦେଖିବା ନା
ହଁ ଆମ ଆଡେ ରଥଯାତ୍ରା ଆ ଭଲ ଅ ଭାବରେ ପାଳନ କରାହୁଏ।
ହୁଁଁ ଦେଖିକି ସେ କିଲ ଭଲ କରାଯାଏ ତ ସୁକିନ୍ଦା ଆସନ ନା ସୁକିନ୍ଦ ଯୋ କଥା
ହଁ ସୁକିନ୍ଦାର ତ ହୁଏ ଏ ସେଆଡେ କେବେ ମୁଁ ଯାଇନି। ଆଉ ଆମ ପାଖକୁ ଟିକେ ଦୁରିଆତ ଟିକେ ସେଇଥିପାଇଁ ଯାଇନି କେବେ ମୁଁ।
ଆମର ଏଇଟା କୋଡିଏ କିଲୋମିଟର ଯାଉନୁ ଆଉ।
ଆପଣଙ୍କ ପାଖରେ ବଧେ ସେଥିପାଇଁ ଯାଆନ୍ତି ଆମର ସିଆଡେ ଟିକେ ଦୁରିଆ ଟିକେ। ଆମର ସିଆଡ଼େ ପଚାଶ ଷାଠିଏ କିଲୋମିଟର ଖଣ୍ଡେ ହେଇଯିବ ଷାଠିଏ ପଞ୍ଚଷଠି କିଲୋମିଟର ହେଇଯିବ।
ଆମର ଏଠି ସତୁରି ହେଲେ ପଚାଷ୍ଟୋରୀ କିଲୋମିଟର ହେବ।
ହଁ। ଆମେ ସିଆଡେ କେବେ ଯାଇନୁ ଆମର ଏପଟରେ ଏଠି ନୂଆପଡା ମନ୍ଦିର ର ଜଗନ୍ନାଥ ମନ୍ଦିର। ସେଠି ହୁଏ, ଆଉ କେଦ୍ରାପାଳରେ ବି ସେଟା କିି ହୁଏ, ଆଉ ଏଠି ବାଲିପାଳରେ ବି ସେଟା କିି ରଥ ଟାଣାନ୍ତି।
ବାଲିପାଳ କେବଳ ସେ ଯିବଉ ଆମର ମାନ୍ତିର ମାନ୍ତିର ଗୋଟେ ଯ ନୂଆ ଜଗନ୍ନାଥ ମନ୍ଦିର ଟିଏ ୱାଇଟ କଲର୍ ର।
ହଁ ସେଠି ହେଇଥିବ ମୁଁ ସେଠି କେବେ ଯାଇନି ଏଇ ତିନିଟା ଜାଗାରେ ମୁଁ ଜାଣିଛି। ଆଉ-ଉ-ଉ-ଉ--ଏମତି ହୁଏ ରଥ ଟ ଟାଣନ୍ତି ଭଲ ଭାବରେ ରେ-ରେ ଅ ଜାଗା ଦର୍ଶନ ଆଜ୍ଞା।
କାଲିପାଲ ଯାତ୍ରୀ ଆଉ ଥରେ ଯାଇଥିଲେ? ଏଇ ରଜ ରଜ ରଜକୁ ଯାତ୍ରା ଯଉଥିଲା।
ମହୋତ୍ସବ ହେଇଥିଲା ଯେ
ଆଜ୍ଞା ଆଜ୍ଞା।
ରଜ ମହୋତ୍ସବ।
ଆଜ୍ଞା।
ହଁ ହେଇଥିଲା ଆମେ ଯାଇଥିଲୁ ବୁଲିବା ପାଇଁ।
ହୁଁ
ଅଁ ଆଚ୍ଛା ଆଚ୍ଛା। ହଁ ଭଲ ବହୁତ ଜାମ୍ ବହୁତ ବି ହେଇଥିଲା।
ଆଜ୍ଞା ସେଠି ବହୁତ ଲୋକ ଆଜ୍ଞା,
ହଁ।
ରାତିରେ କଣ ଖାଇବା ହବ କଣ?
ଆଁ, ଆଚ୍ଛା, ଆଚ୍ଛା, ଆଚ୍ଛା। ଘରଠୁ ଡିଶ୍ଚାଞ୍ଜ ବୋଧେ କେତେ ଦୂରରେ ବୋଧେ ରହୁଛନ୍ତି ବୋଧେ?
ହଁ।
ଆଚ୍ଛା ଆଚ୍ଛା। ଏୟାଡ଼ ତ ଏବେ ବର୍ଷା ଟିକେ ଟିକେ ପକଉଛି ଏଠି ନେଟୱାର୍କ ଟିକେ ପ୍ରୋବ୍ଲେମ ହଉଛି। ଆଉ ଆଉ ତ ଆମ ଆଡେ ଚାଷ ସବୁ ଆରମ୍ଭ ହେଇଗଲାଣି, ବିଲ ତଳି ପଡି ସାରିଲାଣି, ଲୋକବି, ହଁ ଲୋକ ହଁ ଲୋକ କଲେଣି କାଦେଇଲେଣି ସବୁ ତଳା ମାରିବା ପାଇଁ। ଏ ଲୋକ ଠିକ୍ କରିକି କାଦେଇବେ ଏଇ ଦି ଦିନି, ଦି ଦିନି ଦି ତିନି ଦିନି ଭିତରେ ଆରମ୍ଭ କରିଦେବେ।
ତଳି ବି ହେଇଗଲାଣି। ଲୋକ ରୁଆପତା କରିବେ ବୋଲିକି ସବୁ ବିଲ ସବୁ ଗାରିଆ ବିିଡା କଲେଣି।
ଆ ରୁଆ ହବ ପାଇଁ ତ
ଆରମ୍ଭ ହେଇଗଲାଣି।
ଗୁଣ୍ଡିଚା ଗଲା ମାନେ ସିଏ ରୁଆ ଷ୍ଟାଟ୍ ହେଇଯିବ। ଆଜ୍ଞା। ସେଉଟୁ କଣ ରୋଷେଇ ବାସ ଚାଲିଚି? କଣ ରୋଷେଇ ବାସ ଚାଳିଛି ଏଇନା ରାତି ପାଇଁ? ରାତି ପାଇଁ ଆଜି ରୋଷେଇ କଣ?
ହଁ ରାତିରେ ତ ଆମର ପ୍ରାୟ ତିନି ଭାଗେ ଦିନି ପୁରା ମାନେ କହିଲେ ବି ସବୁଦିନ ଆମର ରୁଟି।
ଆପଣ ସେପଟରେ ମୁଁ ଗୋଟେ ଜିନିଷ ଏତିକି ଲକ୍ଷ୍ୟ କରିଛି। କହୁଚି ପା ଆମର ଏପଟରେ ଆମ ଆଳିଆ ଭାଇ ଭାଇ ଅଲଗା ରହୁ ତମ ଆଡେ ସବୁ ଜଏଣ୍ଟ ପ୍ୟାମିଲି ରୁହନ୍ତି ନା?
ହଁ ଆମ ଆଡେ ଜଏଣ୍ଟ ଫ୍ୟାମିଲି ବହୁତ।
ହୁଁ ଜଏଣ୍ଟ ପ୍ୟାମିଲି ବହୁତ ରହନ୍ତି ସେ ଜା ମୁଁ
ହଁ ଆମ ଆଡେ ଜଏଣ୍ଟ ଫାମିଲି ରହିବା ପାଇଁ ବହୁତ ଭଲ ପାଆନ୍ତି।
ହ
ଆମର ରାତିରେ ରୁଟି ହବ। ଆ ସେଇ ସବୁ ପରିବା ପତ୍ର ପଡିକି ଟିକେ ସନ୍ତୁଳା ଟିକେ ହବ। ଆଉ କ୍ଷୀର ବି ଛୁଆମାନେ ବି ଖାଆନ୍ତି। ଏମିତି ସବୁ ହେବ ଆଜି ରାତିରେ ରୋଷେଇ ଆଉ।
କଣ ଆପଣଙ୍କର ଗାଈ ଅଛି ନା
ଗାଈ ଆମର ଗାଈ ବି ରଖ ରଖିଚୁ ଦିଇଟା ବି ଅଛି ଯେ ଏବେ କ୍ଷୀର ଛାଡ଼ିଗଲାଣି ଆଉ ଦୋଉନି। ଆଉ ବାହାରୁ କିଣିକି ଆଣିବାକୁ ପଡୁଛି ଛୁଆଙ୍କ ପାଇଁ। ଯେହେତୁ ନାଇଁ ଆମ ଏ ଗାଁରେ ବି ଗାଁରେ ବି ଲାଗୁଆ ଅଛନ୍ତି ଗାଈ ବି ରଖିଛନ୍ତି ସେମାନେ ତାଙ୍କଠୁ ବି ଆଣୁ ଆମର କିଣିକି। ଯେହେତୁ କ୍ଷୀରରେ ପ୍ରୋଟିନ୍ ବହୁତ। ଆଉ ଛୁଆଙ୍କୁ ଟିକେ ଦବାକୁ ହଁ ଲିଟର ଲ ଲିଟର ପ୍ରାୟ ହଉଛି ଚାଳିଶ ଟଙ୍କା ପଚାଶ ଟଙ୍କା ନାଁ ଖେ ଲିଟର ନଉଛନ୍ତି ହାପ ଲିଟର ଲେଖାଏ ଆଣିଲେ ଆଣୁଛି।
ସେଟା ଗିଲାସ ମାପରେ ଦଉ ଥିବେ ନା
ହଁ ନାଇ ଲିଟର ହାପ ଲିଟର ଲେଖା ଦ କହିଲେ ବି ସେମାନେ ବୁଝିପାରିଲେଣି ବି ଦଉଛନ୍ତି ସୁଧାଗି।
ଛଟାଙ୍ଗୀ ହିସାବରେ ଦିଅନ୍ତି ସବୁ ମାଣ ଛଟାଙ୍ଗୀ।
ହଁ।
ହଉ ହଉ ମୁଁ ରଖୁଛି।
ଆଜ୍ଞା।